ହ୍ୟାଲୋ ହ୍ୟାଲୋ ଭନା ଏ ବୋଲୁ ଛିଅ ତୁ କଣ କରୁଛୁ?
ହଁ ମୁଁ ଏଇ ବସିଥିଲି ଆଉ ଆଉ ଇଭିନିଂରେ ହଁ ମୁଁ ଖାଇଥିଲି ମୁଢି ଆଉ ନାଲିଚା।
ଓହୋ। ମୁଢ଼ି ନାଲି ଚା ମୁଁ ମୁଁ ଏତ ଗୁପଚୁପ୍ ଖାଇ ଥିନି ଆଉ।
ଓହୋ ଗୁପଚୁପ ହଁ ଆମର ଏଠି ବର୍ଷା ହଉଛି ଭାରି ଜୋରସେ ବର୍ଷା ହୋଉଛି ନା? ଏଇ ପାଖରେ ଗୁପଚୁପ୍ ଯଦି ଖାଇବ ବହୁତ ଟେଷ୍ଟି ଲାଗୁଥିବ ନାଇଁ।
ଥିଲା ଯେ ଏ କଣ କହନି ବାବା ବର୍ଷା ମାନେ ବର୍ଷା ଥିଲା କିନ୍ତୁ ପାଗ ପୁରା ଅନ୍ଧାର କରିକି ଆଇଲା ହାୱା ବନ୍ଦ ହେଇକି ଛାଡିଗଲା।
ଓହୋ ନା ଆମର ଏଠି ବହୁତ ଜୋରସେ ବର୍ଷା ହଉ ହେଲା ମୁଁ ଭାବୁଛି ଏଇ ପାଗରେ ଟିକେ ପକୁଡି କରିକି ଖାଇଲେ ଭଲ ହବ।
ଓହୋ ପକୁଡ଼ି ମୁଁ ନିଜେ କରିବି? ପକୁଡି ନିଜେ କରିବୁ ଓହୋ କାଇଁ ତୁ କରି ଶିକିିନୁ କି?
ହଁ ମୁଁ କରି ଶିକିଛି ହେଲେ ମୋ ଇଛା ହଉନି ଆଉ ଏବେ କରିବା ପାଇଁ ଆଉ। ହଁ ରେସିପି ସେମତି ହଁ ସତରେ ମୁଁ ଜାଣିଛି ଯେମିତି ଆଳୁ କାଟିବା ଆଳୁ ଆଳୁ କାଟିବ ପିଆଜ, କଞ୍ଚା ଲଙ୍କା, ଭେସୁଙ୍ଗା ପତ୍ର, ଆଉ ବେସନ ଆଉ ଲୁଣ ଏତିକି ପ କେଇବା ଆଉ ଯାହାକୁ ମାନେ ଉଁ ଭେଜି ଟେବୁଲ୍ ପସନ୍ଦ ପରିବା ପସନ୍ଦ ସେମାନେ ଆଉ ପରିବା ଆଡ କରିପାରିବେ ଆଉ।
ଓହୋ ମୁଁ ବି ଶିକ୍ କିଛି କେବେ ଆସୁନୁ ବେ ଆମ ଆଡେ।
ହଁ ଯିବି ଆଉ। ଆଉ ତୋତେ ମ୍ୟାଗି ଭଲ ଲାଗେ ନା ଇପ୍ ଭଲ ଲାଗେ?
ମତେ ତ ମ୍ୟାଗି ବହୁତ ଭଲ ଲାଗେ ମୁଁ ମ୍ୟାଗି ଅଧିକ କିଛି ମ୍ୟାଗି ଟା ମୋତେ ମ୍ୟାଗିଟା ଭଲ ଲାଗେ ମ୍ୟାଗି ଟା ଆଗେ ଖୋଲିଦବୁ ହେଲା ତାପରେ ତାକୁ ଚୁନା କରିଦବୁ ନାଇଁ ହେଇଟା ଚୁନା କରିଦେଇ ସାରିଲା ପରେ ପାଣି ଟା ବସେଇଦବୁ। ପାଣି ଟିକେ ଗରମ ହେଲା ପରେ ସେଇଠୁ କରିବୁ ନା ଇଏ କରିବୁ ପାଣି ରେ ପକେଇଦବୁ ପକେଇ ଦେଇକି ମସଲା ଥିବ ତା ଭିତରେ ଯୋଉ ମସଲା ଟା ସେଇଟା ପକେଇଦବୁ ମସଲା ହଳଦୀ ଗୁଣ୍ଡ ଟିକେ ଲଙ୍କା ଗୁଣ୍ଡି ସବ ପକେଇଦବୁ। ତାପରେ ତାପରେ କଣ କରିବୁ ନା ସେଇଟା କାଢି ଦେଇକି କି ମାନେ ଟିକେ ରଖିବୁ ଶୁଖିଲା ରକମର ତାପରେ ତେଲ ପକେଇ ଦେଇ କି ପରିବା ସବୁ କାଟିଦବୁ ବିମ୍ସ, ଆଉ କଣ କୋବି କେମି ସବୁ ଯାହା ପଡେ ସବୁ କାଟିଦବୁ। କାଟି ଦେଇକି ଭାଜି ଦବୁ।
ହଁ ମତେ ମାନେ ଭେ ଭେଜିଟେବୁଲ ମତେ ଭେଜିଟେବୁଲ୍ ବହୁତ ପସନ୍ଦ। ତ ମୁଁ ଆଉ କିଛି ଭେଜିଟେବଲ ଆଡ କରିପାରିବି ତ।
ହଁ ହଁ ନର୍ମାଲ ତତେ ଯୋଉଟା ପସନ୍ଦ ତୁ ସେଟା ଆଡ କରିପାରିବୁ ସେମିତି କିଛି ନାହିଁ।
ଓହୋ ତାହେଲେ ଭଲା ହୁଁ।
ତାପରେ ତେଲ ପକେଇଦବୁ ତେଲ ପକେଇ ଦେଇକି ସେଇ ଭେଜିଟେବୁଲ ପକେଇବୁ ମ୍ୟାଗି ଟିକେ ପକେଇଦବୁ ମ୍ୟାଗି ପକେଇ ଦେଇକି ଟିକେ ମ୍ୟାଗି ମସଲା ମିଳେ ଜାଣିଛୁ ନା।
ହଁ।
ସେଇଟା ବି ତ ପକେଇ ପାରିବୁ ସେଇଟା ପକେଇ ଦେଇେକି ପୁରା ଗୋଳଇକି ଖାଇବୁ ରାଗ କରିବୁ ସବୁଠୁ ମେନ କଥା କଞ୍ଚା ଲଙ୍କା ଟିକେ କାଟିକି ପକେଇବୁ ରାଗ କରିବୁ। ରାଗ ନ କଲେ ମଜା ଲାଗିବ। ହଁ ରାଗ ଲାଗିଲେ ବାଗ ଲାଗିବ। ଆଉ ତମ ରଜ ପାଇଁ ସ୍ପେସିଆଲ କଣ?
ହଁ ରଜ ପାଇଁ ତ ଆମର ଏଠି ତିନିଟା ତିନି ଚାରିଟା ଦୋଳି ଲାଗିଲାଣି। ଆଉ ମାନେ ବାଉଁଶ ଦୋଳି ହଁ ବାଉଁଶ ଦୋଳି ଲାଗୁଛି ତତେ କୋଉ ଦୋଳି ଭଲ ଲାଗେ।
ମତେ ପଟା ଦୋଳି ଜାଣିଛୁ ନା ପଟା ମାନେ ଦେଖ ବାଉଁଶରେ ଲଗା ହେଇଥିବ ପଟା ତଳେ ଲଗାହେଇଥିବ। ପୁରା ଲାଗିଥିବ ଉ ସେଇଟା ମତେ ବଢିଆ ଲାଗେ ମାନେ ଠିଆ ହେଇକି ତେ ବାଉଙ୍ଗୀ ଖେଳିବୁବୁ
ହୁଁ ହଁ ସେଇଟା ହିଁ ବହୁତ ମଜା ଲାଗେ ନା ଚକ୍ରି ଦୋଳି
ଚକ୍ରି ଦୋଳିଟା କଣ ମ ଯୋଉଥିଏ ଗୋଟେ ଖୁଣ୍ଟ ପୁଣିଆ ଥିବ ହେଲା। ତା ସାଇଡ ରେ ଗୋଟେ ବାଉଁଶ ତ ଗୋଟେ ପଟା ଲାଗିଥିବ। ତା ଦେହରେ ବସି ପାରୁଥିବ ପୁରା ଚକ୍ରି ଘୁରୁଥିବ ଘୁରୁ ଘୁରୁ ଥିବ ଘୁରୁ ଥିବ ସେଠି ବସୁଥିବୁ ଜଣେ ଘୁରୁ ଥି ତ ଘୁୁରି ଘୁରି ଛାଡିଦବ ସେପଟୁ ଘୁରିକି ଯିବୁ ଫେରି ସେଇି ଘୁୁରିବୁ ବଢିଆ ମଜା ଲାଗିବ ସେଇଟା ଆକଚୁଆଲି ବହୁତି ହି ମଜା ଲାଗିବ ହଁ ଆମ ସେଠି ସବୁ ଏ ଲାଗି ଆମ ଏଠି ସବୁଥର ଲାଗିଛି ସେ ଦୋଳିଟା।
ଓହୋ ତାହେଲେ ଏଇଥର ଦେଖିବା ଏଇଥର ରଜରେ ଯିବା ଆଉ ଓହୋ ଏଇଥର ଭାବୁଛି ରଜରେ ଯିବା ତୁମ ସେପଟକୁ ଟିକେ ଦୋଳି ଖେଳିକି ଆସିବା ଆଉ।
ହଁ ଆମ ଏପଟକୁ ଆସିବୁ ପାନ ଆମ ଏପଟେ ଆମର ଗୋଟେ ଦୋକାନଟେ ଅଛି ଏପଟେ ଗୋଟେ ବଢିଆ ପା ପାନ ମିଳେ। ମାନେ ବୋହୁତି ଭଲ ପାନ ହଁ ଏଇଠୁ କିଣିକି ଦେମି ତୁ ନେଇ କି ଯିବି ତମ ସେପଟୁକୁ।
ଆଉ ତମ ଗାଁରେ ମାନେ କୋଉ ଫେଷ୍ଟିଭାଲଟା ମାନେ
ଆମର ତ ବାଲିଯାତ୍ରା ଏତେ ଭଲ୍ ତ ହଏ ଆମ ସାର ତୁ ବିଶ୍ୱାସ କରିପାରିବୁନୁ। ମାନେ କଣ ହଏ ଜାଣିଚୁ ଆମର ଦେଖ ବାଲିଯାତ୍ରା ମିନ୍ସ ଉଁ ଯୋଉ ବାଲିରେ ମାନେ ଯୋଉ ନଈ ଥାଏ ନଈ ପାଖରେ ବାଲି ଥାଏ ସେ ବାଲିରେ ସେଠି ଗୋଟେ ଯାତ୍ରା ହଏ। ଯାତ୍ରା ହଏ। ସେଇଠି ପୁରା ଦୋକାନ ବଜାର ଦୁନିଆ ପଡ଼େ‌। ସେଟା ପଡ଼େ କାର୍ତ୍ତିକ ମାସ ପୂର୍ଣିମା ବେଳକୁ ହେଲା‌‌। କାର୍ ତିକ ପୂର୍ଣ୍ଣିମା ବେଳୁକୁ ଆଉ ସେଠି ପୁରା ଦୋକାନ ବ ଜ ଦୁନିଆ ପଡ଼ିଥିବ ଯାତ୍ରା ହବ ଯୋଉ ଯାତ୍ରା ସିଆଡ଼ୁ ସବୁ ଆସିଥିବେ କରିବାକୁ ଆମ ଗାଁରେ ସବୁ ସ୍ତ୍ରୀଙ୍କ ଘରେ କୁଣିଆମାନେ ଥ ଥିବେ ସବୁ ଲୋକ ଯାଇଁକି ସେଠି ବସିଥିବେ। ସେଠି ବସିକି ମାନେ ଦେଖୁଥୁବେ ଏମିତି ଯାତ୍ରା ଟିକେଟ୍ କଟାଯାଏ ଏମିତି ହେଇକି ସବୁ ଦେଖୁ ଆଉ।
ତାହେଲେ ତମ ଗାଁରେ ବାଲିଯାତ୍ରାଟା ମାନେ ବୋହୁତ ତମ ଗାଁରେ ତାଲେ ହଁ, ତାହେଲେ ତମ ଗାଁରେ ସେଇଟା ହେଲା ମାନେ ବୋ ଆମର ଏଠି ତ କୁମାର ପୂର୍ଣ୍ଣିମା ଟିକେ ବୋହୁତ ଭଲସେ ତେ ମାନେ ସେଲିବ୍ରେଟ୍ କରାଯାଏ। ଅ ମାନେ ଗୀତ, ନାଚ
କେମିତି କଣ ହଏ ଫାଷ୍ଟ ଟି କହିଲୁ ମାନେ କୁମାର ପୂର୍ଣ୍ଣି କଣ ମୁଁ ଶୁଣିନି ତ କାଇଁ?
ହଁ ହଁ କୁମାର ମାନେ କୁମାର ପୂର୍ଣ୍ଣିମା ତ ମାନେ ଅବେ ସ୍ଲି ଝିଅମାନେ ହିଁ କରନ୍ତି ଆଉ ସେଠି ଆମର ଅ ଜହ୍ନକୁ ମାନେ ଦିଆହୁଏ ଏ ଅ ଖଇ ଆଉ ଛେନା ସେଥିରେ ସବୁ ଚକଟା ହେଇକି ଭୋଗ ଦିଆ ହୁଏ। ହଁ ଉପାସ କରା ଆଯାଏ ଆମର ତ ଏଠି ମାଇକ୍ ଫାଇକ୍ ଲାଗେ ନାଚ ଗୀ ତ ସବୁ ହୁଏ ସାତ ଦିନ୍ ମାନେ ପୂର୍ବରୁ ଗୀତ ବୋଲା ହୁଏ ବୋହୁତ ବଢ଼ିଆ ସୋ ହୁଏ ଆମର ଏଠି, ର।
ହଁ ହଁ। ଓହୋ ଆଉ ଆମର ହେଇଚି ଆଜି ଚି କେନ ହେଇଚି ଚିକେନ ଆଉ ରୁଟି ହେଇଚି।
ଓହୋ। ଆମର ସୋ ସୋୟାବିନ୍ ଆଳୁ ତରକାରୀ ଆଉ ରୁଟି।
ଓ ଆଉ ମମି ଗଲେଣି ପକୁଡ଼ି ବନେଇଆକୁ?
ହଁ ମୁଁ କହିଛି ସେ କାଟୁଛନ୍ତି ଆଳୁ କାଟୁଛନ୍ତି।
ହଁ ଏଇ ଖିନା ପକୋଡ ଖାଇଦବ ରାତିରେ ଶୋଇ ସେଇଟା ଖାଇବ। ଆଉ ଶୋଇ କିନା ଖାଇକି ଶୋଇବ ଆଉ।
ହଁ ସେଇଆ କରିବୁ ଆଉ ହଁ ମୁଁ ରଜରେ ଫାଷ୍ଟ ରାଜରେ ଶାଢୀ କରିଚି। ଆଉ ସେକେଣ୍ଡ ରଜରେ ଚୁଡି ଦାର। ହଁ ଆଉ ଫାଷ୍ଟ ରଜରେ ଶାଢୀ। ଆଉ ଥାର୍ ରଜରେ ଜିନ୍ସ ଆଉ ଟପସ କରିଦେବି ଆଉ।
ଯାହା ହେନେ ମାନିବ ଆଉ ମୁଁ ତ ଭଲ ମାନେ ମୁଁ ମୋର ସପିଂ କଣ ମୁଁ ଭାବୁଛି ଯିବି। ଆଉ ଡ୍ରେସ ଗୋଟେ ଡ୍ରେସ ଅନଲାଇନରେ ଅର୍ଡର କରିଥିଲା ଆ ଦେଇଚି ଆଉ ଆଉ ଗୋଟେ ଆଣିବି ଭାବୁ କି ଯିମି ମାର୍କେଟ ଯାଇକି ଆଣିବି ଆଉ।
ଓହୋ ହଁ ହଁ ହଁ ହଁ ତତେ ବି ତ ସେଇଆା ନା ତୁ ଯୋଉଟା ବି ନହିଁବୁ ତତେ ତତେ ବହୁତ ଭଲ ମାନିବ ତୋତେ କୋଉ କଲର ପସନ୍ଦ।
ମତେ ବ୍ଲାକ୍ ଅଧିକ ତତେ?
ହଁ ମତେ ବି ବ୍ଲାକ୍ ଅଧିକ ମାନେ ମୋର ପ୍ରାୟଡ ତୋର?
ମୋର ତ ସବୁ ଡ୍ରେସ ହ ବ୍ଲାକ୍ ଆଜି ନାଇଛି ବି ବ୍ଲାକ୍।
ଓହୋ ହଁ ବ୍ଲା ତା ତେ ମାନେ ଭଲ ମାନେ।
ହଁ ତତେ ଖାଇବାକୁ ସବୁଠୁ କଣ ଭଲ ଲାଗେ।
ମତେ ଅଧିକ ଟିକେ ମତେ ଅଧିକ ଟିକେ ନନଭେଜ ବସନ୍ଦ ଅଧିକ ଟିକେ ନନଭେଜ ନନଭେଜ ଚିକେନ ଟିକେ ଅଧିକ ପସନ୍ଦ ଆଉ।
ଓହୋହୋ ମତେ ବି ସେ ମତେ ବି ବହୁତ ହି ଭଲ ଲା କି ନନ୍ଭେଜ୍ ମ ବିଶେଷ କରି ନନଭେଜ ଆଁ
ନା ମଟନ୍ ପସନ୍ଦ?
ନା ନା ମତେ ଚିକେନରେ ସବୁ ଆଇଟମ ବହୁତ ହେଇ ଲାଗେ ମାନେ ଚିକେନ ଏତେ ଟେଷ୍ଟି ଲାଗେ ଅଧୀକ ଚିକେନ ତତେ?
ମାନେଁ ଚିକେନ ଚେନ ମାନେ କୋଉ ଆଇଟମ ଟା ତତେ ଅଧିକ ମାନେ ବହୁତ
ମତେ ଚିଲ୍ଲି ଚିକେନ ସହିତ ନାନ୍ ଓହୋ କି ଟେଷ୍ଟ।
ଓହୋ ମତେ ଚିକେନ କ ସା ଆଉ ତା ସହିତ ଗରମା ଗରମ ପରଟା ମତେ ବୋହୁତ ପସନ୍ଦ।
ପରଟା ହଁ ମତେ ବି ଭଲ ଲାଗେ ହେଲେ ମତେ ଟିକେ ନାନ୍ ଟା ଅଧିକ ଭଲ ଲାଗେ ଆଉ।
ଓ
ତମ ଗାଁକୁ ବେ ତମ ଗାଁକୁ କାଳେ ଆସଚନ୍ତି ସବୁ ମୁଁ ଶୁଣିଥିଲି ସବୁ ସିଆଡ଼ୁ ବାହାରୁ ଆସୁଚନ୍ତି ନାଚ ଗୀତ ହବ।
ହଁ ହଁ ଏଇ ରଜରେ ଆମର ହବ ତ ସେଇଥିପାଇଁ
ହୋ ଆ ତାହେଲେ ତୁ ମିଛ କଥା କୋହୁଚୁ ମତେ। ତୁ ଆମ ଗାଁକୁ ନ ଆସିପାରୁ। ତମ ଗାଁରେ ନାଚ ଗୀତ ହବାକୁ ଆସିବୁ ତୁ ଆମ ଗାଁକୁ କାହିଁକି ଆସିବୁ?
ହଁ ଆମ ଗାଁରେ ହବ ଦୁଇ ଦିନ୍ ହବ ନାଁ ତ ଲାଷ୍ଟ ଅ ଦିନଟା ମୁଁ ତମ ଗାଁକୁ ଯିବି ଆଉ।
ଓ ହଁ ଫଟ ଭିଡୁଅ ଦବୁ ମତେ ହେଲା।
ହଁ ମୁଁ ଭାବୁଚି ମାନେ ଏ କ୍ୟାମେରା ମାନେ ଆମ ଫୋନ କ୍ୟାମେରା ଠାରୁ ଡି ଏମ୍ ଏଲ୍ ଆର୍ କ୍ୟାମେରା ଯଦି ଆଣିକି ଏମି ଫଟୋ ଉଠେଇମି ତାଲେ ବୋହୁତ ବଢ଼ିଆସେ ଉ
ହଁ ହଁ ଡି ଏସ୍ ଏଲ୍ ଆର୍ ଆଣିବୁ ବୋହୁତ ଭଲ ମୁଁ ତ ଫଟ ଉଠେଇ ଶିଖିଚି ଡି ଏସ୍ ଏଲ୍ ଆର୍ ରେ।
ହଁ ତୁ ତାହେଲେ ଯଦି ଆମେ ଯଦି ଡି ଏସ୍ ଏଲ୍ ଆର୍ ଆଣୁୁ ତୁ ତାହେଲେ ଆସି ଟିକେ ଫ
ହଁ ମତେ ଡାକିବୁ ମୁଁ ଯିବି ଆଉ ତମ ସେପଟୁ ଯାଇଁକି ଉଠେଇ ଦେଇ ଆସିବି। ମୋର ବି ତମେ ଦିଟା ଉଠେଇଦ ମୁଁ ତମୁ ଶିଖେଇ ବି ଦେଇ ଆସିବି। ମତେ କାରଣ ମତେ ମତେ ନିଜେ ମତେ ନିଜେ କିଛି କରିବା ପୂର୍ବରୁ ମତେ ଲୋ ଙ୍କୋଉ ଶିଖେଇଆକୁ ବୋହୁତ ଭଲ ଲାଗେ।
ଓହୋ ଆ ଆଚ୍ଛା ଆଚ୍ଛା ନାଇଁ ମୁଁ ମାନେ ମୁଁ କୋହୁଥିଲି ରଜ ପରେ ଆମେ ଯିବା ଗୋ ଏ ପିକନିକ୍ କରିବା ପିକନିକ୍ ଯାଇଁକି ବୁଲାବୁଲି କରିକି ସେଠି ଫିସ୍
ହଁ ବିଶ୍ୱାସ କର ମୁଁ ଭାବୁଥିଲି ତେଇଆ ତୁ ଆମ ସାଙ୍ଗମାନେ ଯେତିକି ସବୁ ରହିଲେ ଆମେ ସବୁ ଆମେ ଯାଇଁକି ଗୋଟେ ମଜା ମସ୍ତି କରିକି ଆସିବା ପୁରା ଫିଷ୍ଟ କରିବା ଯେମିତି ବୋହୁତି ଭଲ ଲାଗିବ। ମାନେ ମାାଇଣ୍ଡ ଫ୍ରେସ୍ ଏକଦମ୍ ହେଇଯିବ।
ଆଉ ସେଠି ବାଟରେ ଆମେ ଦହିବରା ମାନେ ଖାଇବା ଗୁପଚୁପ୍ ମାନେ ବୋହୁ
ହଁ ହଁ ହଁ ଦହିବରା ତ ଏଇକ୍ଷିଣା ରାଜ୍
ତି ହଁ।
ରାଜ୍ ଏବେ ପା କଣ ଯୋଉ ଇଏ ଜବ୍ କରୁଚି ଯୋଉ କିଏ କହନି କୃଷକ ଯୋଉ କରନ୍ତି ମାଛ ଧର ନ୍ତି ଯୋଉ ସବୁ ସେଇଥିରେ ଅଛି ରା ଛ ବାଛ ଧରିକି ସବୁ ବେପାର କରୁଚି କଣ ସବୁ ଆଉ। ତାଙ୍କ ସେଟା ଫ୍ୟାମିଲି ବିଜନେସ୍ ନାଁ।
ହଁ ହଁ।
ସେଇଥିପାଇଁ। ଆଉ ରୂପା ତ ତାଙ୍କର ଗାଁରେ ବହୁତ ସାରା ଛେଳି, ମେଣ୍ଢା, ଗାଈ ଗୋରୁ ଅଛନ୍ତି ସେ ତାଙ୍କୁ ସବୁ ସମ୍ଭାଳୁଚି।
ଓହୋ। ହଁ ମୁଁ ତ ସେମିତି ପାର୍ଟ ଟାଇମ୍ ଜବ ଗୋଟେ ଖୋଜୁଚି ନା ତ ମିଳିଗଲେ ଗୋଟେ ଭଲ ହୁଅନ୍ତା।
ହଁ ମୁଁ ବି ସେୟା ଆକ୍ଚୁଲି ସେଟା ମି ମିଳିଗଲେ ବହୁତ ହି ଭଲ ହବ ଆମ ପାଇଁ ସବୁ। ଆମକୁ ନିଡ୍ ନା ଗୋଟେ। ନା କଣ?? ଆ ସେମାନେ ବି ବହୁତ ମନ ଦୁଖ କରୁଛନ୍ତି ଆମ ଗାଁ କାହିଁକି ତମେ ମାନେ ଆସୁନ? ମୁଁ କହିଲି ହଉ ଆମେ ଯିବୁ ବ୍ୟସ୍ତ ହେନା ଆମେ ଯିବୁ। ଫି ପିକନିକ ପିକନିକ ବନେଇବାକୁ ଆମେ ଯିବୁ।
ଆଉ ତୁ ଏବେ କଣ କରୁଚୁ? ତୁ ଏବେ କଣ କରୁଚୁ?
ବୁଲୁଚି ଆଉ କଣ କରିମି ମୁଁ।
ଓହୋ ମୁଁ ତ ଏବେ ଏଇ ବସିଚି ଆଉ।
ଓ ହୋ।
ତମ ସେଠି ବର୍ଷା ହଉଚି? ତମ ତମର ସେଠି ବର୍ଷା ହଉଚି?
ଆମ ଏଠି ବର୍ଷା ହଁ ନା ନଥିଲା ଲାଗୁଚି ଏବେ ହବ ବୋଲିକି। ମାନେ ମାଉଆପବନ କହୁନଥିଲି ଯଉ ଆା ଆସିଲା ପୁରା, ତାପରେ ହେଇ ନଥିଲା।
ନା ଆମର ଏଠି ପୁରା ପୁରୀ ଘଡଘଡି ବର୍ଷା ବିଜୁଳି ପୁରା ବହୁତ ଜୋରସ ହଉଥିଲା ଏଠି।
ନା ନା ଆମେ ପଟେ ଘଡଘଡି ବର୍ଷା ହେଇନି କିନ୍ତୁ ବର୍ଷା ଉଠେଇଥିଲା କଳାହାଣ୍ଡି ଯଉ କର ଉଠାଏ ନା।
ହଁ।
କଳା ହାଣ୍ଡି କରିକି ଉଠେଇଥିଲା ଆଉ କାଇଁ ହେଇନି।
ଚିକେନ ବିରିୟାନୀ ପସନ୍ଦ ନା ମଟନ ବିରିୟାନୀ ପସନ୍ଦ।
ମ ଚିକେନ ସବୁ କିଛି ଚିକେନ ଆଗରେ ମତେ କିଛି ଦେଖା ହେଇଯାଏନା ମାନେ ଚିକେନ ବହୁତ ହି ଭଲ ଲାଗେ ମତେ।
ଓହୋ ହଁ ମତେ ତ ଚିକେନ ମାନେ ମୋର ତ ବହୁତ
ଆଜି ଜାଣିଚୁ ଆଜି ଆଜି ମୁଁ ଗୋଟେ ଗଛ ଲଗେଇଲି, ସେ ଗଛ ଟା ନା ବହୁତ ହି ଭଲ ଆକ୍ଚୁଲି କଣ ହେଲା ଜାଣିଚୁ? ମୁଁ ଆମ ଘରେ ଗୋଟେ ଗଛଟା ଲାଗି ଥିଲା ବହୁତ ବଡ ହେଇଯାଇଚି। ହଁ ଆମ ଘରେ ଯେତେବେଳେ କହିଲେ ଏ ଗଛଟା କେତେ ଦିନ ହବ ଆମ ଘରେ କହିଲେ ତୁ ଯେବେ ଜନ୍ମ ହେଇଥିଲୁ ତା ପୂର୍ବରୁ ଆହୁରି ଗଛ ଲାଗିଲାଣିି। ମୁଁ ସେ କଥା ଭାବିଲି କି ଆମ ଘରେ ଲଗେଇଥିଲେ ବୋଲିକି ମୋ ବାପା ଜେଜେ ମାନେ ମୁଁ ଆଜି ଦେଖିଲି ସେ ଗଛ ଟା ଏତେ ବଡ ହେଇଚି। ମୁଁ ଯଦି ଲଗେଇବି କେତେ ଭଲ ହବ। ସେଥିପାଇଁ ମୁଁ ଲଗେଇଛି ଦେଖିବା ଏଇଟା କେତେ ବଡ ହବ ମୁଁ ତାକୁ ସବୁଦିନ ପାଣି ଫାଣି ଦେମି
ହଁ ହଁ ମୁଁ ତ ଏଇ ଆଁ ବିନା ଫୁଲର ଗଛ ଲଗେଇଛି। ଆଉ ଗୋଟେ ହଉଛି ଚମ୍ପ ବା ଫୁଲର ଗଛ ଲଗେଇଛି। କାଲି କାଲି ମାନେ ଲଗେଇ ଇଛି ଆଉ ବର୍ଷା ବର୍ଷି ହଉଛି ତ ଭଲ ହବ ଆଉ।
ମୁଁ ବେଲ ଗଛ ଗୋଟେ ଲଗେଇଛି ଆମ ଘରେ ଗୋଟେ ଥିଲା ପଣସ ଗଛ ମୁଁ ଗୋଟେ ବେଲ ଗଛ ଲଗେଇଛି। କାରଣ ବେଲ ବହୁତ ଭଲ ନା ଦେହ ପାଇଁ ବି ଆଉ ପତ୍ର ବି ଠାକୁରଙ୍କ କତିରେ କାମରେ ଲାଗିବ୍ ବହୁତ।
ହଁ ବେଲପତ୍ର ବି ଆମ ଆମ ଗାଁରେ ଜମା ବି ମାନେ ପ୍ରାୟ ମିଳୁନାହିଁ ବେଲପତ୍ର। କୋଉଠି ଗୋଟେ ଦିଇଟା ଏମିତି ଅଛି। ହଁ ମତେ ଗୋଟେ ଡାଳ ତ ମୁଁ ପୋତିଦେବି ନେଇକି। ହଁ ଆମ୍ୱ ତ ମାନେ ବହୁତ ମାନେ ହେଇଥିଲା ବର୍ଷା ପାଇଁ ମାନେ ଝଡି ପଡିଲା ଅଧିକ ଆମ୍ବ। ତ ଏମିତି ଆଉ ତ
ଓୋ ହଁ ନା ଆମ ଦେଶୀ ବହୁତ ଭଲ ଲାଗେ, ତତେ ତତେ କୋଉ ଆମ୍ବ ବେଶୀ ଭଲ ଲାଗେ? ହୁଁ ସେ ଦେଶୀରେ ନା କିଛି ଗୋଟେ ମାନେ ଫିଲ୍ ଥାଏ ଖାଇବୁ ବହୁତ ହିଁ ଭଲ ଲାଗିବ।